ହାଲୋ।
ହଁ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
ସଠିକ ଭାବରେ ଶୁଭା ଯାଉଚି ନା।
ହଁ ହଁ ସଠିକ ଭାବରେ ଶୁଭା ଯାଉଚି ଆପଣଙ୍କୁ ମୋର ଅଁ ସ୍ଵର ସ ସମ୍ପୂର୍ଣ ରୂପେ ସ୍ପଷ୍ଟ ଭାବରେ ଶୁଭଯାଉଚି?
ହଁ ହଁ ଶୁଭା ଯାଉଚି ଶୁଭା ଯାଉଚି।
ଆଜ୍ଞା କେମତି ଅଛନ୍ତି?
ହଁ ମୁଁ ତ ଭଲ ଅଛି ତମେ କେମତି ଅଛ?
ମୁଁ ବି ଭଲ ଅଛି। କଣ କରୁଚ? ମୁଁ ଏବେ ତ ରାତ୍ରିର ଭୋଜନ ମୋର ସମାପ୍ତ କରି ଆସ ମୁଁ ଆଜି ରାତିରେ ଏବେ ପୋଟଳ ଆଳୁ ଭଜା ହେଇଥିଲା ତା ସହିତ ରୁଟି ହେଇଥିଲା ଖାଇକି ଆସଚି। ଆଉ ଆପଣ?
ମୁଁ ବି ଆଜି ବି ବି ଏବେ ତ ରୋଷେଇ ସରଲା ଏବେ ଖାଇନି କିନ୍ତୁ ଦିନ ବଳା ପଖାଳ ଆଉ ଉ ଉ ଶାଗ ଭଜା ଆଉ ଉ ଉ ଉଁ ବଡ଼ି ଚୋରା ଜାଣିଛ ନା ନାଇଁ ଏମିତି କଖାରୁ ବଡ଼ି ଯୋଉ କରନ୍ତି ଘରେ ଯୋଉ ବନେଇଥାନ୍ତି।
ସେଇଟା ମୋର ବହୁତ ପ୍ରିୟ।
ହଁ କି?
ହଁ।
ହଁ ସେଇଟା ସେଟା ଏମତି ଉ ତେଲରେ ଭାଜି ଦିଅନ୍ତି ନହେଲେ ପୋଡିକି ବି ସେଇଟା କରନ୍ତି। ମାନେ ବୋହୁତ ସ୍ଵାଦ ଲାଗେ ସେଟା। କଖାରୁ ପାଣି କଖାରୁରେ ଯୋଉ ବଡ଼ିରେ ବନେଇଥାନ୍ତି।
ଆଜ୍ଞା ଆମର ସାଧା ଆମର ସାଧା ଯୋଉ ବଢି ହୁଏ। ହଁ ଯୋଉ ଫୁଲ ବଡି ସେଇଥିରେ ହିଁ ହୁଏ। ଆମର ଯୋଉଟା ପାଣି କଖାରୁରେ ଯୋଉ ବଡିଟା ପଡେ। ସେଥିରେ ଆମର ତରକାରୀ ହୁଏ।
ହଁଁ ନାଇଁ ନାଇଁ ତରକାରୀ ବି ହଉଛି ତାପରେ ପୋଡିକି ବି ଖାଆନ୍ତି। ବୋହୁତ ଭାରି ସ୍ଵାଦ ଲାଗେ ସେଟା।
ହଁ ବଡ଼ିଚୁରା ତ ମୋର ବୋହୁତ ପ୍ରିୟ।
ଆଛା ଆଉ କଣ କଣ ଆପଣ ଜାଣନ୍ତି ରୋଷେଇ କରି?
ହଁ ରୋଷେଇ ତ ମୁଁ ମାନେ ଏମିତି ଶିଖିନି ସମ୍ପୂର୍ଣ୍ଣ ରୂପେ କିନ୍ତୁ ଅଳ୍ପ ବୋହୁତ ମତେ ଶିଖ ରୋଷେଇ ଆସିଛି। ଯେମତି ସାଧାରେ ପନିର, ଛତୁ, ଆଉ ଘାଣ୍ଟ ତରକାରୀ, ଡାଲମା ଆଉ ଏଇ ଯୋଉ ସାଧାରଣ ଯାହାବି ହଉ ମୁଁ ସବୁ ରୋଷେଇବାସ କରିପାରେ। ଆଉ ସୋରିଷ ତରକାରୀ ଯୋଉ ଗୁଡାକ ସବୁ ସେଟା ମୁଁ ଟିକେ
ହୁଁ ହୁଁ।
ଏତେ ଭଲ ରୋଷେଇ କରିପାରିନି ସୋରିଷ ତରକାରୀ ଗୁଡାକ କାରଣ ସେଥିରେ ଟିକେ ତାପମାତ୍ରାର ନିୟନ୍ତ୍ରଣ କରିବା ଟା ଟିକେ ନିହାତି ଆବଶ୍ୟକ ନହେଲେ ଟିକେ ଖସିଗଲେ ସେଠୁ ସ୍ଵାଦ ଟା ତାର ଟିକେ ଓ ପିତାଳିଆ ଲାଗେ ତ ସେଥିପାଇଁ ମୁଁ ସେଟା ଟିକେ ଆସିନି। ଆଉ ଭଜା ଭଜା ଭଜି ବାତି ତାୱା ବାଲା ଯାହାବି ଭଜା ଯୋଉ ବେସନ ଦେଇକି ଭଜା ହୁଏ। ସେସବୁ ମୁଁ କରିପାରେ ଆଉ ନ ଯଦି ଏମିତି ହଁ। ଯୋଉ ମାଂସ ଆଉ ମାଛ ଭିତରେ ଅଣ୍ଡା ମାଛ ମାଂସ ସବୁ ଆସେ ମୁଁ ସବୁ କିଛି କରିପାରିବି। ମଟନ ଟିକେ ମୁଁ ଏବେ ଯାଏ ଛେଳି ମାଂସ ଟିକେ ମତେ ରାନ୍ଧାରୁନ୍ଧି କରିନି। ଆଉ ବାକି କୁକୁଡା ମାଂସ ଆଉ ଅପା ଆପଣ ରୋଷେଇରେ ରୁଚି ରଖନ୍ତି।
ହୁଁ ନା ନା ମୁଁ ମୁଁ ବୋହୁତ ରୋଷେଇ କରେ ମାନେ କଣ କି ଘରେ ଟିକେ ମାଙ୍କର ମାନେ ଏବେ ଦି ତିନି ବର୍ଷ ହେବ ଟିକେ ଦେହ ଖରାପ ଅଛି ତ। ତାଙ୍କେ ଆଉ ରୋଷେଇ ମାନେ ବୋହୁତ କରିପାରନ୍ତି ନାହିଁ। ସେଥିପାଇଁ ମୁଁ ପରେ ବହୁତ ଥର ମୁଁ ରୋଷେଇ କରିଛି ଘରେ ମାନେ ଦି ବର୍ଷ ପାଖାପାଖି ହବ ଆଗରୁ ଏତେ କରୁନଥିଲି। ଦି ବର୍ଷ ପାଖାପାଖି ହବ ମୁଁ ମାନେ ପ୍ରାୟ ସବୁ ରୋଷେଇ ଶିଖି ଗଲିଣି ଦି ବର୍ଷ ଭିତରେ ହିଁ। ଏମିତିକି ରୁଟି ବେଲବା ଠୁ ଆରମ୍ଭ କରି ରୁଟି ସେକବା ଟା ବି ମୁଁ କରିଦେଇଛି ତାପରେ ମୁଁ ମା ମାନେ ଆମିଷ ନିରାମିଷ ସମସ୍ତ ପ୍ରକାର ରୋଷେଇ ମୋତେ ଆସେ ଖାଲି ରୋଷେଇ ବୋଲି ନୁହେଁ ଘରର ବି ମୁଁ ମାନେ ସବୁ କାମ କରେ ମାନେ ବାସନ ମାଜିବା ଝାଡ଼ୁ କରିବା। ସେସବୁ ମଧ୍ୟ ମୁଁ କରିଦିଏ।
ଆପଣଙ୍କୁ କଣ ଲାଗେ ଗୋଟେ ପୁରୁଷଙ୍କୁ ରୋଷେଇ ଶିଖିବା ନିହାତି ଆବଶ୍ୟକ ନା ନାଇଁ ନା ଆପଣ ବି ଭାବନ୍ତି କି ନାଇଁ ରୋଷେଇ କରିବାଟା କେବଳ ସ୍ତ୍ରୀ ଲୋକଙ୍କର
ନାଇଁ ନାଇଁ ନାଇଁ ନାଇଁ ନାଇଁ ସେମିତି ନାଇଁ ମାନେ ସେଟା ନିହାତିରୁ ନିହାତି ଆବଶ୍ୟକ। ସେମିତି କିଛି ନାହିଁ ଯେ କେବଳ ରୋଷେଇ ଟା ସ୍ତ୍ରୀ ମାନେ ହିଁ କରିବେ ପୁରୁଷ ମାନେ ମାନେ ଏମିତିକି ଦେଖିବାକୁ ଗଲେ ନାଇଁ କି ସ୍ତ୍ରୀଙ୍କ ଠାରୁ ପୁରୁଷ ମାନେ ବି ଅଧିକ ରୋଷେଇ କରନ୍ତି। କାହିଁକି ଆପଣ ଦେଖ ଗୋଟେ କଥାକୁ ଧ୍ୟାନ ଦିଅନ୍ତୁ ଯଦି ଯେକୌଣସି ବି ମୁଁ ଗୋଟେ ମାନେ ଉଦାହରଣ ସ୍ୱରୂପ ତମକୁ କହୁଛି ଗୋଟେ ଯଦି ପରିବାରର ଯଦି ପୁରୁଷ ଜଣେ ମାନେ ଚାକିରି କରୁଥିବ। ତାହେଲେ ତାର କାମ କଣ କହିଲ ସେ କେବଳ ଚାକିରି ହିଁ କରିବ ଚାକିରୀ କରିବା ପାଇଁ ଯିବ ଆସିବ। ସ୍ତ୍ରୀ ତାକୁ ଖାଇବା ପିଇବାକୁ ଦେବ ସକାଳେ ହଉ କି ସନ୍ଧ୍ୟାରେ ହଉ ଯେକୌଣସି କିନ୍ତୁ ଗୋଟେ ସ୍ତ୍ରୀ ଯଦି ଚାକିରି କରୁଥିବ ଗୋଟେ ଘରେ ତାହେଲେ ଦେଖିବ ସେ ରୋଷେଇ କରିବା ସହିତ ଘର କାମ କରିବା ସହିତ ମାନେ ସିଏ ଚାକିରୀକୁ ବି ଯିବ ପୁଣି ଆସିକି ଆଉ ଥରେ ଘର କାମ ହିଁ କରିବ। କିନ୍ତୁ ଗୋଟେ ପୁରୁଷ ମାନେ କଣ ଚାକିରି ଯଦି କରୁଛି ତାହେଲେ ସେ କେବଳ ଚାକିରି ହିଁ କରବ କୌଣସି ଘର କାମ କରିବନି କିନ୍ତୁ ମୋ ମତରେ ଦେଖିବାକୁ ଗଲେ ନାହିଁ କି ପୁରୁଷ ମାନଙ୍କୁ ନିହାତି ରୋଷେଇ ରୋଷେଇ କେବଳ ରଷେଇ ନୁହେଁ ଘରର ପ୍ରତ୍ୟେକଟି କାମ ମାନେ ପୁରୁଷ ମାନଙ୍କୁ କରିବା ଦରକାର।
ଆଜ୍ଞା ଏଇଟା ଆପଣ ଠିକ୍ କହିଲେ କାରଣ ଯଦି ଆମେ ଚାହୁଁଛେ କି ଆମ ଦେଶ ସ୍ୱା ମାନେ ଆମେ ଯେମିତି ଉ ଆଗକୁ ବଢିବା ଆମ ଦେଶ ବି ଅଧିକରୁୁ ଅଧିକ ମାନେ ବିକ ବିକଶିତ ହଉ। ତ ଆମକୁ ସ୍ତ୍ରୀ ମାନଙ୍କୁ ବି କୋଉଠି ନା କୋଉଠି ଆମର ଯୋଉ ଅଛି ଆମର ଅ ଅର୍ଥନୀତିରେ ତାଙ୍କୁ ଆମକୁ ମିଶେଇବା ପାଇଁ ପଡିବ ଆଉ ସେଟା କେବଳ ସେତେବେଳେ ହିଁ ସମ୍ଭବ ହେଇପାରିବ। ଯେତେବେଳେ ଗୋଟେ ଘରର ଦାୟିତ୍ଵଟା ଉଭୟ ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ସେ କାର୍ଯ୍ୟକୁ ମାନେ ତୁଲେଇବେ ତ ସେଥିପାଇଁ ଯଦି ଆଜ୍ଞା।
କୌଣସି ବି ମାନେ ରାଜନୈତି ହେଉ ଯେକୌଣସି ମାନେ ସ୍ତ୍ରୀରେ ଯଦି ଯୋଗଦାନ କରକ ପ୍ରଥମେ ହଉଛି କର୍ତ୍ତବ୍ୟ ନିଜ ଘରର ପ୍ରତି। ଘର ପ୍ରତି ଗୋଟେ ମାନେ ପୁରୁଷର କର୍ତ୍ତ୍ୟ ବ୍ୟ ତମେ ମାନେ ସମାନ ଦୃଷ୍ଟିରେ ସମସ୍ତଙ୍କୁ ରଖିବ ସେମିତି କିଛି ମାନେ ନାହିଁ ଯେ ସ୍ତ୍ରୀ ମାନେ ସ୍ତ୍ରୀ କାମ ହିଁ ସେ କରିବ ପୁରୁଷ ମାନେ ସେ ଖାଲି ପୁରୁଷ ମାନେ ଘରେ ସମସ୍ତେ ମିଳିମିଶିକି ଯଦି ତମେ ସମସ୍ତେ କାମ କରିବ ତାହେଲେ କଣ କି ମାନେ ଦେଖ ଜଣେ ଯଦି କାମ କରିବ ହେଲେ ତାକୁ ମାନେ ଅଧିକ ମାନେ ଚାପ ପଡିଯିବ ତା ଉପରେ। ମାନେ ସିଏ ବାସନ ବି ମାଜିବ ଘର ଝାଡ଼ୁ ବି କରିବ ରୋଷେଇ ବି କରିବ ଲୁଗାପଟା ସଫା କରିବ। କିନ୍ତୁ ମିଳିମିଶି ଜଣେ ଯଦି ରୋଷେଇ କରିବ ତମ ବାସନ ମାଜିଦିଅ। ଜଣେ ଯଦି ଲୁଗାପଡା ସଫା କଲା ତମେ ଘର ଝାଡୁ କର ସେମିତି ଯଦି ମିଳିମିଶିକି ତମେ ଯଦି ସମସ୍ତ କାର୍ଯ୍ୟ ଯଦି କରିଦେବ ତାହା ଦ୍ଵାରା କଣ କି କମ ସମୟରେ ବି କାମଟା ହେଇଯିବ। ତାପରେ ମାନେ ଉଭୟକୁ କଷ୍ଟ ବି ଲାଗିବନି।
ହଁ ଏଇଟା ତ ଆପଣ ଠିକ୍ ହିଁ କହିଲେ। ଯଦି ଆମେ ଭାଗ ବାଣ୍ଟିକି ସମସ୍ତେ ମିଳିମିଶି କାମ କରିବା ତାହେଲେ ଅ କାମର ଯୋଉ ଚାପଟା ଏଇଟା ଜଣଙ୍କ ଉପରେ ପଡେନି ଆଉ ଯଦି ଚା ଚାପଟା ଅଧିକା ହେଇଯାଉଛି ତାହେଲେ ବର୍ତ୍ତମାନ ସମୟରେ ତ ମାନସିକ ରୋଗର ବର୍ତ୍ତମାନ ବହୁତ
ବହୁତ ହୁଁ।
ଯୋଉଟା କି ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟେ ଏମିତି ଜିନିଷ ଯୋଉଟା କି ଆଜି ପର୍ଯ୍ୟନ୍ତ ବି ଏମତି ଅ ସମାଜରେ ଆମର ସେଟାକୁ ଏତେ ବଡ ଗୋଟେ ରୋଗ ବୋଲି ତା କୁହାଯାଏ ଏମତି ଲୋକ ଅ ତା ବିଷୟରେ ସମାଲୋଚନା ବି କରିବା ପାଇଁ ବର୍ତ୍ତମାନ ପଛକୁୁଞ୍ଚା ଦଉଛନ୍ତି ଆଗରୁ ଯୋଉମାନଙ୍କର ମାନସିକ ରୋଗ ରହୁଥିଲା ଲୋକ ତାଙ୍କୁ ପାଗଳ ବୋଲି ଆଖ୍ୟା ଦେଇ ଦଉଥିଲେ। ବର୍ତ୍ତମାନ ମାନସିକ ରୋଗ ସମସ୍ତଙ୍କୁ ହଉଛି ପ୍ରତି ଲୋକଙ୍କୁ ଦେଖନ୍ତୁ। କିଛି ନା କିଛି ଅବସାଦରେ ସେ ବୁଡିକି ରହୁଛନ୍ତି କାହା ସହିତ କଥା ହେଇ ପାରୁନାହାନ୍ତି କାହା ସହିତ ନିଜ ଜିନିଷକୁ ବାଣ୍ଟି ପାରୁନାହାନ୍ତି ଆଉ ମହିଳା ମାନେ ଏଥି ବହୁତ ଅଧିକା ଶିକାର ହୁଅନ୍ତି କାରଣ ଘର ଗୋଟାକର କାମ କରିିକରି ସେମାନେ କେବେ ସମୟ ହିଁ ପାଆନ୍ତିନି କି କେତେବେଳେ ନିଜର ଦୁଃ ଖ ଟେ କାହା ଆଗରେ ପ୍ରକାଶ କରିବେ ଯଦି ଆମେ କାମ ମିଳିମିଶି କରିବା। ତାଙ୍କର ଯୋଉ ଶା ଶାରୀରିକ ଚାପଟା ସେଇଟା କମିବା ସହିତ ତାଙ୍କର ମା ମାନସିକ ଶାନ୍ତି ଟିଟା ଟିକେ ଅଧିକା ବଢିବ। ସେମାନେ ଲୋକଙ୍କ ସହିତ ମିଳିମିଶିବା ପାଇଁ ସମୟ ପାଇବେ। ଏବଂ ଘର ବି ଖୁସିରେ ଚାଲିବ। ଏଇଟା କୁହାଯାଏ, ସବୁ ଯଦି ଗୋଟେ ସ୍ତ୍ରୀ ଲୋକ ଖୁସିରେ ରୁହେ, ତାହେଲେ ସିଏ ତା ପାଖାପାଖି ସବୁ ଲୋକଙ୍କୁ ଖୁସିରେ ରଖେ।
ସେୟାତ ମାନେ ସେ ସ୍ତ୍ରୀ ଲୋକ କୁ ଦେଖ, ତାଙ୍କର ଆପଣ ଯେମିତି କହିଲେ ଯେ ତାଙ୍କର ମାନେ ମାନସିକ ତ ଚାପଟା ଅଧିକ ପଡୁଥାଏ। କାହିଁକି ନା ସେମାନେ ଦେଖ ଘରର କାମ ମାନେ ଏମିତି କରନ୍ତି ଯେ, ନିଜ ପାଇଁ ମଧ୍ୟ ସମୟ କାଢି ପାରନ୍ତି। ଆଉ ବିଶେଷ ଦେଖଥିବେ ମାନେ ସ୍ତ୍ରୀ ଲୋକମାନେ ଯାହାର ଯଦି ଛୋଟ ଛୋଟ ଛୁଆଥିବେ, ମାନେ ଛୁଆ ନେବା ଦାୟିତ୍ୱ ତ ଜାଣିଥିବେ କେତେ କଷ୍ ଟକର ଥିଲା। ଗୋଟେ ଛୁଆ ସମ୍ଭାଳିବା ସେଟା ଜଣଙ୍କ ହାତର କଥା ନୁହଁ। ଆଉ ଯେତେବେଳେ ସ୍ୱାମୀ ଦେଖ ଏଇନେ ତ ଛୁଆ ହେଲାବଲି ତା ମାନେ ନାହିଁ ଯେ ସ୍ୱାମୀ ବି ସବୁବେଳେ ଛୁଟିରେ ରହିବ। ସ୍ତ୍ରୀ କୁ ହିଁ ସେ ଛୁଆ ଟାକୁ ମାନେ ଛୋଟରୁ ସେ କଥା କହିବ, ବଡ଼ ହବ ସ୍କୁଲ ଯିବ ସେତେବେଳେ ଯାକ ମାନେ ଗୋଟେ ସ୍ ସ୍ତ୍ରୀ କୁ ହିଁ ସେଟା ସମ୍ଭାଳିବା ପଡୁ। ସେଟା ପାଇଁ ମାନେ ସ୍ତ୍ରୀଙ୍କୁ ମାନେ ଦେଖ ଆମେ ସାମାଜିକ ଦୃଷ୍ଟିରେ ତ ବହୁତ ଦେଖିଥିବେ, ଆପଣ ମାନେ ସ୍ତ୍ରୀ ମାନଙ୍କୁ ଆଗରୁ ଅନ୍ୟାୟ ଅତ୍ୟାଚାର ସବୁ କରାଯାଉଥିଲା କିନ୍ତୁ ବର୍ତ୍ତମାନ ସମୟ ମାନେ ଆମେ ଦେଖିବାକୁ ଗଲେ କଣ କରିବା ଜାଣିଛେ, ନା ମାନେ ପ୍ରତ୍ୟେକ ସ୍ତ୍ରୀ କୁ ମାନେ ସମ୍ମାନ ଦେଇକି, ସେମାନଙ୍କର ମାନେ ସେ ମାନେ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ସାହାଯ୍ୟ କରିବା। ମାନେ ନାହିଁ ଯେ ଖାଲି ରୋଷେଇ ଇଏ ସିଏ ଇମତି ନାହିଁ। ପିଲା ଛୁଆ ଯଦି ଥିବେ, ତାହେଲେ ସେ କ୍ଷେତ୍ରରେ ବି ତାଙ୍କୁ ସାହାଯ୍ୟ କରିବା। ତା'ପରେ ସେମାନଙ୍କୁ ମାନେ ପ୍ରତିଟି ସ୍ଵାଧୀନ ବି ଦେବା। ଯାହା ଦ୍ଵାରା ସେମାନେ କଣ କି ସେମାନେ କେବେ ଅନୁଭବ କରିବେନି ଯେ, ନାଇଁ ମୁଁ ଏମିତି ଘରେ ଅଛି, ଯୋଉ ଘରେ ଯ କିି ମତେ ମାନସିକ ଚାପ ପଡୁଛି। ଯାହା ଦ୍ଵାରା ସେ କଣ କି ନିଜର ପରିବାର ବର୍ଗର ଯାହା ସହିତ ବି ସେ ସବୁମାନେ ନିଜର ଯୋଉ ଦୁଃଖ୍ ଖ ଥିବ କି ସୁଖ ଥିବ ଯାହାବି ସେ ଖୋଲା ଖୋଲି ଭାବରେ ମାନେ ବର୍ଣ୍ଣନା କରିପାର କୁ ନାଇଁ ଆଜି ଏ ପ୍ର ମାନେ ଏଆ ଅସୁବିଧା ହେଇଥିଲା, ଆଜି ଏମିତି ହେଲା ସେମିତି ହେଲା କଣ ହେଲା? କାହିଁକିନା ବହୁତ କିଛି ଘରେ ଦେଖିଥିବେ ଆପଣ? ଯୋଉଠି କଣ କି ମାନେ ଯାହା ବି ଅସୁବିଧା ହେଲେ ବି ସେମାନେ ମାନେ ନିଜ କଷ୍ଟଟା କଣ କି ନିଜ ଭ ଏ ମାନେ ଚାପି ଦେଇ ରଖନ୍ତି। ଏମିତି ଭାବନ୍ତି ଯେ, ମାନେ କହିକି ବି କିଛି ଲାଭ ନାହିଁ। କାହିଁକିନା ମୋ କଷ୍ଟ ଦୂର କରିବା ପାଇଁ କେହି ନାହିଁ। କିନ୍ତୁ ପ୍ରତ୍ୟେକ ସ୍ଵାମୀ ହଉ, କିମ୍ବା ପ୍ରତ୍ୟେକ ପୁଅ ଝିଅ ହଉ, କିମ୍ବା ପ୍ରତ୍ୟେକ ଯେକୌଣସି ବି ହଉ, ଗୋଟେ ଝିଅ ହଉ କିମ୍ବା ଗୋଟେ ସ୍ତ୍ରୀ ଲୋକ ହଉ, ତାଙ୍କୁ ମାନେ ତାଙ୍କୁ ମାନେ ଏମିତି ଆମେ ସ୍ଵାଧୀନତା ଦେବା ଦରକାର ଯାହା, ଦ୍ଵାରା କି ସେମାନେ ମାନେ ପ୍ରତ୍ୟେକ କ୍ଷେତ୍ରରେ ଆମକୁ କହିପାରିବେ ଯେ, ତାଙ୍କ ଅସୁବିଧା ହଉ, ତାଙ୍କ ସୁବିଧା ହଉ ତାଙ୍କର ଭଲ ମନ୍ଦ ସବୁ କିଛି ସେମାନେ ରକ୍ଷଣ କରିପାରିବେ ଆମ ଆଗରେ, ଯାହା ଦ୍ଵାରା କଣ କି ତାଙ୍କର ମାନସିକ ଚାପଟା ମଧ୍ୟ କମି କମିଯିବ ଧୀରେ ଧୀରେ।
ହଁ। ମୋର ଏଥିରୁ ଗୋଟେ ବହୁତ ଭଲ କଥା ମନେ ପଡିଲା। ଆ ଆପଣ ଗୋଟେ ବହୁତ ସୁନ୍ଦର କଥାଟିେ ଶୁଣିଥିବେ ଯୋଉଟା। ବି ଆର୍ ଆମ୍ବେଦକର ସେ କହିଥିଲେ କି ଯଦି କୌଣସି ଅ ମାନେ ଜାତିର ମତେ ଉନ୍ନତିକୁୁ ମାପିବାର ଥାଏ ତା ମୁଁ ସବୁବେଳେ ତାଙ୍କର ସ୍ତ୍ରୀ ଲୋକମାନଙ୍କୁ ପଚାରିବି ସେମାନେ କେତେ ବିକଶିତ? ତେଣୁକରି ଆମେ ଗୋଟେ ଉଁ ଯଦି ସମାଜକୁ ଗଠନ କରିବାକୁ ଚାହୁଁଛେ ଆଉ ଆମେ ଉନ୍ନତ ହେବାକୁ ଚାହୁଁଛେ, ତାହେଲେ ଆମ ନାରୀ ମାନଙ୍କୁ ସଶକ୍ତିକରଣ କରିବା ନିହାତି ଆବଶ୍ୟକ କିନ୍ତୁ ଏଥିରେ, ମାନେ କଣ କହିଲେ ଏଇଟା ଗୋଟେ ଦି ଧାରିଆ ଣ୍ଡା ପରିକା ଜିନିଷ କାରଣ ଖାଲି ନାରୀ ମାନଙ୍କୁ ମାନେ ସଶକ୍ତିକରଣ କରିଦେଲେ ଯେ ସେଟା ନୁହଁ ନାରୀ ମାନେ ଆଜିକାଲି ତାର ଭୁଲରେ ବି ତାର ମାନେ ୟୁଜ ମାନେ ବ୍ୟବହାର ବି କରୁଛନ୍ତି। ଶୁଣିଥିବେ ସେ ଯୋଉ ହେଇଥିଲା ଘଟଣାଟି। ସେ ରିଆ ବାଲା ଏ ଯୋଉ ସିଆ ବାଲା ଯୋଉ ଘଟଣାଟି ହେଇଛି।
ହଁ ଶୁଣିଛି ଶୁଣିଛି।
ତ ଏଇ ସବୁ ଘଟଣା ଗୁଡିକୁ ଦେଖିକି ମତେ ଲାଗୁଛି ନାରୀ ସଶକ୍ତିକରଣ ବି ଆବଶ୍ୟକ। ତା ସହିତ ଆମକୁ ନା ଏମତି ବ୍ୟବସ୍ଥିତ ଭାବରେ ରଖିବାକୁ ପଡିବ ଆମର ନ୍ୟାୟ ସହିତ କୁ ମଧ୍ୟ। ଯାହା ଦ୍ଵାରା କି ନା ଆମକୁ କୌଣସି ଅ ମାନେ କୋଉ ବି ନାରୀ ଆମକୁ ଯୋଉ ଅଧିକାରଟା ମିଳିଛି। ସେଟାରୁ କେମିତି ଏମତି ଉଲ୍ଲଂଘନ ନ କରନ୍ତୁ ଆପଣ କଣ କହିବେ ତା ବିଷୟରେ
ନାଇଁ କଣ କହିବି ମାନେ ଉଲ୍ଲଂଘନ ତ କରିବା କଥା ନୁହଁ। କିନ୍ତୁ ନିଜକୁ ବି ମାନେ ଧ୍ୟାନ ଦେବାକୁ ପଡିବ ଯେ ଆମେ ଦେଖ ଯେକୌଣସି ଏଇନେ ତ ସେମିତି କିଛି କହିପାରିବାନି ଯେ କେବଳ ପୁରୁଷ ମାନେ ହିଁ ମାନେ ତାଙ୍କର ବ୍ୟବହାର ଖରାପ କି ସେମତି ନାରୀ ବି କେତେ ଅଛନ୍ତି ସେମାନଙ୍କୁ କିନ୍ତୁ ନିଜ ପ୍ରତି ନିଜକୁ କଣ ଧ୍ୟାନ ଦେବା ଦରକାର ଯେ ଯେକୌଣସି ବି ଆପଣ ମହିଳା ସହିତ କଥା ହୁଅନ୍ତୁ କିମ୍ବା ପୁରୁଷ ସହିତ ହୁଅନ୍ତୁ ନିଜର ବ୍ୟବହାର ଉପରେ ନିର୍ଭର ତମେ ତା ସହିତ କେମିତି ରହିଲ? ବ୍ୟବହାର ଯଦି ତା ସହିତ ସଠିକ କରିବ ତାହେଲେ ମାନେ ସମ୍ପର୍କ ଯେକୌଣସି ସେମତି ମାନେ ନୁହେଁ ଏଇନେ ଅଚିହ୍ନା ବି ଜଣେ ଜଣେ ଜଣ ଦେଖନ୍ତୁ ସାହାଯ୍ୟ ମାଗିଥିବେ କିନ୍ତୁ ଲୋକ ହଁ ସାହାଯ୍ୟ କରିବି କହିକି ତାର ସହିତ ମାନେ କିଛି ଖରାପ ବି କରିଦିଅନ୍ତି। ଆ ପ୍ରତ୍ୟେକକୁ ଆମେ ଭରସା ଦେବା ନିଜ ଉପରୁ ଏମିତି ଭରସା ତାଙ୍କୁ ଦେଖିବା ଯେ ସେମାନେ ମାନେ ଖୋଲା ଖୋଲି ଏଇନେ ଦେଖ ରାସ୍ତାରେ ଗୋଟେ ଝିଅ ଚାଲିବା କେତେ କଷ୍ଟକର। କିନ୍ତୁ ଆମେ ନିଜକୁ ଏମିତି ବନେଇବା ଦରକାର ଏମିତି ସୁଦୃଢ଼ କରିବା ଦରକାର ଆଉ ସଠିକ ରାସ୍ତାରେ ଯିବା ଦରକାର। ଯାହା ରାତି ଅଧରେ ବି ରାସ୍ତାରେ ଗୋଟେ ଝିଅଟେ ସଠିକ ଭାବରେ ଚାଲିକି ଯାଇପାରିବ।
ଆଜ୍ଞା ବହୁତ ଖୁସି ଲାଗିଲା ଆପଣଙ୍କ ସହ କଥା ହେଇକି।
ମତେ ବି ବହୁତ ଖୁସି ଲାଗିଲା ବହୁତ ଶିଖିବାକୁ ବି ମିଳିଲା ବହୁତ ବହୁତ ଧନ୍ୟବାଦ।
ବହୁତ ବହୁତ ଧନ୍ୟବାଦ।